ହାଲୋ
ହୁଁ!
ଆଉ ଗୋଟେ ସାପ ବାହାରି ଥିଲା ଦେଖିଛୁ ବାଡ଼ଟେ।
ହଁ କ
ଆମରି ଘର ଏଇପଟେ।
ଓହୋ ବେ ଇଏ ମୁଁ
ମୋଟା ପ୍ରାଣୀ ହେର୍ ଦେଖ୍
ହୁଁ! ସେଇଟା ପରା। ଆମ ଘର ପଟେ ୟାଡେ ପଶିଆସୁଥିଲା ଯେ
ଓହୋ ସେଇଟା ନେଇଗଲେ।
ବାଡ଼େଇ ମାର୍ଦେଲେ ହ ଗୋଟେ
ମାରଦଲା ବାଡେଇ।
ହଁ ପରା ମରି ପୋଡି ଦେଲା
ଓହୋ! ତାପରେ ତୋର ଆପରେ ଆଉ କେତେଟା କଲ। ଦଶ
ଆରେ କଣ ଗୋଟେ ଲସ୍ ହେଲା ଦିଟା କଣ ଲସ ହେଇଲା
ମୋର ତ ଗୋଟେ ଲସ ହେଗଲା କ ଯୋଉ ୟାକୁ କଲ କଲି ସେ ମୂଳରୁ ଉଠେଇଲାଣି। ହଁ କହିଥିଲ ତୁ?
କିଏ କିଏ?
ଇଏମ ମୁଟା ବ୍ରାନ।
ଏଇଟା ମତେ ବୋଧେ ବସିଚି ଏଟା। ଲୋ କରି ପଇସା ନବା କ
ତ ମୋ ସହିତ କଥା ହେଇସାରେ ମୁଁ ତାପରେ ଗୋଟେ କଲ କରିଦେବି ତ ସହିତ ମୋର ପାଞ୍ଚଟା ହେଇଯିବ ତାପରେ ତା ସହିତ
ଆଉ କୋଉଠି? ହଁ ହ।
ରହ। ଦୋକାନ କିଣିବି ଯାହାହେଲେ ଗୋଟେ ଜିନିଷ ଉଁ ଡାଲି ଫାଲି ପୁରା।
କାଲି କଣକିରେ?
ଡାଲି ଫାଲି ଆଉ
ଖାଲି ଫାଲି କଣ୍ଟା କିରେ ବୁଢ଼ୀ?
ଏରେ ଗୋଟେ ଅଛି ଆଉ ଉଲା ଫୁଲା।
ମୁଲା ଫଣ ସୁଲା ପୁଣି ଆଉ ଗୋଟେ କଣ
ହଁ।
ମୁଁ ଡାଲି ଖାଇଲି ଖାଲି ଖାଇଲି।
ଫାଲି ଖାଇବିନି।
ହଁ ଖାଲି ଖାଇଲି ହେଇଟା ତ ହେଇଟା ଯାଉଛୁ ଆଉ
ଓହୋଃ ଦେଖିଦେବି।
ଫୁର୍
ଖାଲି ବର୍ଷା ଝିପଝିପ୍
ଆ ସେ ଯୋଉ-ଉ-ଉ ଯୋଉ ପ୍ରାଣୀଟା ପଛପଟେ ତୋର ଯାଉଛି ସେଇଟା କିଏ?
ହଁ ପା ସେ ଗୋଟେ ଜବର। ଆରେ ମୁଁ ବି ଜାଣିନି ସେ କଣ ପାଇଁ ଯାଉଛି ତାର କଣ କାମ ଥିବ?
ଆ ଏପଟେ ଜନଅ-ଅ ଜହ୍ନ ଦେଖା ହେଉଛି ଏପଟେ ବର୍ଷା ହଉଛି
ବାଃ।
ଆରେ ରଣା ସେପଟେ ଆସୁଛି ଶିଖିବାକୁ ଦେ ଦେଖିଲାଣି।
ଯୋଉ କଣ ହେଟା ପ ମାରିକି ପକେଇଦେଲୁଣି ନା ଅଛି?
ମାରିକି ପକେଇଦେଲେ ଯେ ମୁଁ ଗୋଟେ ପାଖରେ ବାହାରି ପଡିବ ଲାଗୁଛି ଟିକେ।
ଓହୋଃ
ଆରେ ସାଙ୍ଗେ ସାଙ୍ଗେ ଗୋଟେ ଲସ୍ ହେଲା। କଲଟେ କତିକି କଲ କି କଣଟା ଦେଖିଲା କଣ ଗୋଟେ ଦେଖି କଣ ହଁ କଣଟା ଦେଖି କା କଟିଗଲା ଆପେ ଆପେ।
ହୁଁ ୟା ପରେ ଆଉ କେତେଟା କଲ୍ ହୁଏ ତୋର୍ସ
ହଁ ଆଉ ଦିଟା କଲେ ସଇଲା ଆଉ। ତୋର କଥା ବଢିଆ ଆଉ ହଁ ଆଉ କହ କଣ? ହାଲୋ। ହାଲୋ, ହାଲୋ। ହାଲୋ। ଆରେ କହ କଣ? ଆଉ ଦୋକାନରେ ସଉଦା କିଣୁଛ କି, ହ୍ୟାଲୋ।